ହୁଁ। କଉଠିକି?
ମୁଁ ଏଇ ଆଇଥିଲି ବାହାରୁ ଟିକେ ଆଉ।
ହ ଆଉ କଣ କରୁଚୁ?
ଏଇ ଆଇଥିଲି ଏଇଠିକି ଆଉ କ କଣ କରୁଥିଲୁ କି ତୁ, ତୁ କଣ କରୁଛୁ କି?
ମୁଁ ଏଇ ବହଇଥିଲି ଆଉକଣ ତୁ କଣ କରୁଚୁ କି?
ଏଇ ଯୋଉ ମୁଁ ଆଇଥିଲି ଟିକେ ବାହାରକୁ ପରିବାରଙ୍କ ସହ ଆଇଥିଲି ବାହାରକୁ।
ହଁ।
କୁଆଡେ ଯିବାକି ବୁଲିବାକୁ ବୁଲିବାକୁ କୁଆଡେ ଯିବାକି?
ଦେଖିଆ।
ଚାଲୁନ ଯିବା ଏଠିକି ପିକନିକ ଯିବା ଏଠିକି ର ଯିବା ବୁଲ ବଲିକି ଖାଇ ପିକି ଆସିବା ଆଉ।
ହଉ ରହୁଲୁ ଭିଆ
ତାହେଲେ ସିବୁ ନାଇଁ ତୋର ମୋର ସବୁ ଯିବା ବୁଲିିବାଲି ଖାଇପିକି ଆସିବା।
ଚାଲୁନୁ ଯିବା କପ ଫିଷ୍ଟ କରିବା ବା।
ହଁ ଦିଆଆ ଆଉ କଣ ଚିକେନ ବିରିୟାନୀ କରିବା ଫିଷ୍ଟ।
ହଁ ହଁ ଚ ଚିକେନ ଝୋଳ ଆଜି। ଚିକେନ ବିରିୟାନୀ କରିବା ବା।
ହଁ ବିଧି କଥା ହେଲା କାଟିଦବି ହଲୋ।
ହଣ, ହଁ କରିବାଆ ହଁ।
ଆଉ ଫିଷ୍ଟ କରିିଆ ପାଇଁ ଚାଲୁନୁ।
ଆ ଚାଲୁନୁ। କଉଟିକି,
ଫିଷ୍ଟି କି ଜା
ଚାଲୁନୁ,
ଯିଆ ପିକନିକ।
ହଁ ଚାଲନୁ ଯିବା।
ତୁ ଯିବୁନିକି?
ହଁ,
ରଥଯାତ୍ରା କୁ ଉ ଡ୍ରେସ କରିବୁ।
ହଁ,
ଆଉ କଣ କରିଥିଲୁ ଏ କଣ?
ରଥଯାତ୍ରା ଯିବା ଗୋଟେ ଜାଗାକୁ।
ହ ଚାଲୁନୁ।
ଚାଲ
ହଁ
ଯିବୁ ତ?
ହଁ,
ଯିବୁତ,
ହଁ ଯିବା ଯେ ହ୍ୟାଲୋ,
ହୁଁ,
ଲକାଉ ଟାକୁ ଡ୍ରେସ କରିବୁ।
ଡ୍ରେସ ହଁ କରିବା ଡ୍ରେସ କରିବା ଫିଷ୍ଟ କରିବା ଖଟା କରିବା। ରଥଯାତ୍ରା ହବ ଭାତ ଡାଲି ଖଟା ଘାଣ୍ଟଏଇ ଗୁରା ହବ।
ଆଉହବ ଆଉ। ଗୋଟେ ପତ୍ର ଆଣିବା ପତ୍ର ଆଣିକି ସବୁ ବାଣ୍ଟିବା ଭୋଜି ଦବା ପୁଣି ଆଉ ଯିବା,
ନେଟ ଟା ଟିକେ ଶ୍ଲୋ ହଉଚି।
ନଗି ଯିବା।
ହଗିରି।
ହଁ।
ଆପ ଏଇଟା କୋଉଠି?
ଆସୁନ ଯିବା ଏଇଠି ଲଳିତ ଗିରି ଆଡେ।
ଲଳିତଗିରି ପାଖରେ।
ହଁ ହଁ ସେଇଆଡେ ଆଉ ଯୋଉ ରଥଯାତ୍ରା ଆଡେ ଯିବା ଏଇହାଡେ ବୁଲିକି ସେଠି କଣ ହବ ଖାଇ ଖୁଇ କି ଆସିବା ।
ହୁଁ ଗଣେଶ ପୂଜା ବି ଆଉଛି ଗଣେଶ ପୂଜା
ଆଉ ଏଇନା କଣ କରିଥିଲୁ କି?
ଆଉ ଘରେ ସବୁ ଭଲ ତ?
ହୁଁ।
କଣ ମାନେ ଘରେ କଣ କରୁଛନ୍ତି ତା ବାପା ଭାଇଁନା କଣ କରୁଛନ୍ତି?
ଦେଢଟ ପାଉନି ତାକୁ ନେଇ ଯିବ ବୋଲି କହ।
ହୁଁ
ଆଁ।
ଉଡି ଯାଇ ଦେଇ ଯାଇଥିଲେ ମାଛ ତରକାରୀ ଖାଇଆ।
ହଁ ଖାଇବା ଆଉ କଣ ଭାତ ମାଛ ତରକାରୀ ଖାଇବା ମାଛ ତରକାରୀ ହେଇ ଯାଇ ଥିଲେ।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
ଆ।
ପିଆଜ
ହଁ।
ବା ଆଉ ଯୋଉ
ମୁଁ ଦେଖଛି କିଛି କିଛି ନାଇଁ ଆଉ କଣ କରିବା କଣନି ଯିବା ରଥଯାତ୍ରା ବୁଲି ଆଉ କହ ହେଲା ପ୍ଲସ ଟୁ ହେଇ ପ୍ଲସ ଟୁ ଆଡମିସନ ହଉଛି ଏକ ରୁ ଆଠେ ଯାଙ୍କେ।
ରି ଆଡମିସନ୍।
ଦୁଇ ରୁ ଆଠେ ଯାଙ୍କେ।
ହଁ।
କେତେ ଟଙ୍କା ନେବେ?
ନେବେ ପଇଁତିରିଶ ଟଙ୍କା।
ଯୋଉ ନାଲି ବଳଦ।
ହ ମାନେ ଆମ ସାଙ୍ଗରେ।
ଆମେ ଯିଆ ଦି ଜଣ କିଏ ଯିବ।
ହୁଁ।
ସେ ଆଉ କହିଲା କହିଲା ବୁଲି କାଳେ ଯିବନି କଣ ହେଇ ଯିବି।
ଇଏ କହିଲେ ଯିବନି ମାନେ
କଣ?
ଆ କଣ ଯିବନି ମାନେ ମୁଁ ବା ଆମେ ବା ଯିବା ଏଠି ବୋଲି ରି ଆଡମିସନ।
ଆମେ କଣ ବଣ୍ଟି ଭାଇ ପଳେଇବ।
ହଁ ବଉଟେ ସାଙ୍ଗେ ଯିବା କଣ ଅଛି ଆଉ। ଆଉ କରିବା ଗୋଟେ ଫିଷ୍ଟ୍ ଟେ କ୍ଲବ ଘରେ ହେଲା ଆଜି ରାତିରେ ଆଜି ରାତିରେ ଯୋଉ ବାହାଘର କଥା କହୁଥିଲା ସିବୁ ଭାଇ
ହୁଁ।
ତା ବାହାଘର ନୁହେଁ ସେ ସେଇଟା ହଉଛି ରିସେପସନ ଜଣଙ୍କର ।ସେ ଆଜି ହଉଛି ତା ରିସେପସନ ନୁହେଁ ଯିବୁ ବରଯାତ୍ରୀ ହେଲା। ବରଯାତ୍ରୀ ଗଲେ ସେଠୁ ନାଚି ନାଚିକି ଆସିବୁ ଖାଇକି ଆସିବୁ। ଆ ପରଦିନ ଭୋଜି
ଯାତ୍ରୀ ଭାଇ ଡାକୁଥିଲେ କାଲି ପରଦିନ ଯିବୁ ଆଉ।
ଉଁ ଆଜି ଫିଷ୍ଟ କରିଆ?
ହଁ ଦେଖିଆ କରିଆ ଆଉ।
ଦେଖିଆ ଦେଖିଆ ବୋଲି କଣ କହୁଚୁ ତୁ।
ଆଉ କଣ କରିଆ ବା।
ସେଇଆ ବା କରିଆ ମାନେ ଶିବ ହେରିକା କଣ କହିଛନ୍ତି?
ଶିବ ହେରିକା କହିଛନ୍ତି କରିବେ।
ଓ ହୋ କରିବେ
ହୁଁ ବିଶାଲ କରିବ କହିଚି କରିବା ସବୁ କରିବେ ବୋଧେ ହେଲା।ଆଉ
କେତେ ଜଣିକିଆ କେତେ କେତେ ଟକା ଜଣିକିଆ?
ଦୁଇଶହ ଦୁଇଶହ କରିଆ କି ଶହେ ଶହେ କରିଆ ଆଉ।
ହୁଁ ଶହେ ଶହେ ଯେ ହେଲା ଜ ରୋଷେଇ କିଏ କରିବ?
ସେଇ ମୁଁ।
ମୁଁ ତତେ ଆସେ ରୋଷେଇ?
ମତେ ଆସିଆ କଥା ଆସିବ।
ଆଉ ଆଜି କହନା କହନି ଆମେ ଖାଇଥିଲୁ ହେଲା ଚାଳିଶ ଟଙ୍କା ମୁଁ ପେ କଲି। ସେ ବିସାଲ ହେରିକା ଚାଳିଶ ଟଙ୍କା ପେ କଲା, ମୁଁ ଚାଳିଶ ଟଙ୍କା ପେ କଲି।
କହିଲ ହଁ ତମେ କେତେ? କେତେ ଜଣ ଖାଉଥିଲ କି?
ଆମେ ଶିବୁନିର ମୋର ମୁଁ ପେ କରିଦେଲି। ବିଶାଲ ଭାଇ ପ୍ରକାଶ ଭାଇ ସିଏ ପେ କରିଦେଲା । ବିଶାଲ ଭାଇ ପ୍ରକାଶ ଭାଇ ପାଇଁ ପେ କରିଦେଲା। ଆଉ ଅଜୁର ଆକାଶ ଭାଇ ପେ କରିଦେଲା।
ଅଜୁର।
ହୁଁ।
ଅଜୁ ଯାଉଛି କମ୍ପ୍ୟୁଟର?
ହୁଁ ସେ ଆଉଛି କଣ ଜିମ୍ ଯାଉଛି।
ବିରି ଯାଇକି ଅଜୁ
ଡେଲି ଯାଉଚି।
ଆଡମିସନ୍ କରଚି।
ହୁଁ।
କିଏ ଅଜୁ?
ହୁଁ।
ବ-କିଏ କିଏ ଯାଉଚନ୍ତି ସେ ଏକୁଟିଆ?
ସିଏ, ସନ୍ତୋଷ, ମାନଷ।
ମଧେଇକି ଆଜୁ ନା।
ଏ ଇଏ ସିଏ ଆଇ ଆକାଶ ଭାଇକି ନେଇକି ଯାଇଥିଲା ଗାଡିରେ ନୂଆଗଡ ନେଇକି ଯାଇଥିଲା ଆ-ଫୋନ କରି ଥିଲୁ ଆମେ ସିଏ ଆକାଶ ଭାଇକି ନେଇକି ଆଇଥିଲା।
ଓହୋ ସେଇଆକୁ ଆଉ।
ସେଇଆ ନେଇଆଇ-ନେଇକି ଆଇଥିଲା ସେଇଠି ଆକାଶ ଭାଇ ତାକୁ ଦେଲା ବରା ଖାଇବାକୁ ସିଏ ଖାଇଲା ଆମେ ଖାଇଲୁ। ଏ-ଭ-ବଢିଆ ବରା କରଚି ବ
କୋଉଠି କୋଉଠି ଖାଇଥିଲ କହନି?
ଏଇ ଯୋଉ ସେଇ ଆଗେରେ ଗୋଟେ ଇଏ ଅଛି ଚାଳଘର ସେଇଠି କରଥିଲୁ।
ନାଳଘର? କୋଉ ଆଗେରେ ଚାଳଘର ଅଛି ତ ଭଲକି କହିପାରିବୁନୁ? କୋଉ ଆଗରେ ଚାଳଘର ଅଛି ଏ ଯୋଉ ବଙ୍କାଣୀରେ?
ହଁ ହଁ।
ହଁ ହଁ ସେଇଠି ଭଲ ଟିକେ ଝିଅ ପିଲାରା ଖାଉଥୁଲେ ତ।
ହଁ ଝିଅପିଲା ପୁଅପିଲା ସବୁ ଖାଉଥୁଲେ ହେଠି ଭିଡ ପ୍ରବଳ ସଦାବେଳେ।
ଓହୋ।
ଆଉ କଣ ଏଇନା କଣ କରଥୁଲୁ ତୁ?
ଏବେ ବଇଥିଲି।
ବଇଥିଲୁ ଆଉ କୁଆଡେ ଯିବୁ ନା ଯିବୁୁନୁ?
ସେଲିର ଫୋନ୍ କରିଥିଲା।
ତୁ ଆ ଘରକୁ।
ହଁ।
ମୁଁ ପାଇଲି ତାଙ୍କୁ ବାନିଲରେ ଯୋଉ ଡାକିବି ବୋଲିିକି ହେଲା ମୁଁ କହିଲିି ୱାନ ବି ସି ମାରିବ।
ଆଜି ଆଜି ଆଜି କହିଥିଲୁ ଖେଳୁଚି ପାଇଁ ମୁଁ ନିଜର।
ଏଟା ଖେଳୁଚି କି ନାଇଁ ମୁଁ କେମତି ଜାଣିଲି ମୁଁ ଏନା ତ କଥା ହୋଉଚି ସିଏ ଦେଖିଆ କଣ ହୋଉଚି। ସିଏ ହୋଉ।
ବ୍ୟାନେଲେ ଖେଳିଲେ ବି ଭୋଉତ
ଖାଇ ପିଇ ଦେଇକି ପଳେୟା ମୋବାଇଲ ଚାର୍ଜ ବସେଇଦବା ଖାଇ ପିଇଦେଇକି ପଳେୟା ହେ ଟିକି ଆଉ ଗୋଟେ କମ୍ପ୍ଲିଟ୍ କରିଦେଲେ ମୋର କୋଡିଏଟା ହେଇଯିବ ଦେଖିଆ କଣ ହୋଉଚି।
ହୁଁ।
ଆଉ କଣ କହୁନୁ?
ଆଉ ଯିବା ଏଠିକି ଚାଲିଲୁ ଯିବା ପୁରୀ ପୁରୀ ଯିବା ବୁଲିକି ଆସିଆ?
ଏଇ ବୁ ନୂଆ ପୁରୀ ହେଇଛି ଚଣ୍ଡୀଖୋଲରେ ଯିବା ବୁଲି ଆଉ।
ହଁ ଦର୍ଶନ କରିକି ଆସିବା ଠାକୁରଙ୍କୁ। ତୁ ତୁ ତୁ ହାଲୋ।
ହାଲୋ।
ହଁ ମୁଁ ଜାଣିଚି ହେଲା ହାଲୋ। ହୁଁ ତୁ ଏଇଟା ରହ ମୁଁ କହିବି ତତେ ହାଲୋ ଯୋଉ ଯିବା ପୁର ପୁରୀ ଫୁରୀ ବୁଲିିବାକୁ ଯିବା ଚ ଅ ପୁରୀ ଫୁଲି ବୁଲିିବାକୁ ଯିବା
ହଁ।
କୁନ୍ଦଳ ଛକ ବୁଲିବାକୁ
ହଁ ହଁ କୁନ୍ଦଳ ଛକ ବୁଲିବାକୁ ଯିବା, ପୁରୀ ଯିବା ବୁଲିଆକୁ
ପାଗଳ ହାଲୋ ହାଲୋ ହାଲୋ ହଁ ହଁ ହଁ ହଁ। ଗୀତ ବାଜିବ ସିଆଡ଼େ ହାଲୋ।
ଆଉ ଯୋଉ କଣ କରିଆ?
କିଛି ନାଇଁ କଣ ଯିବା ବୁଲିବାକୁ ଆଉ କଣ?
ବୁଲିବା ଯାଇଁକି ଚାଓମିନ ଫାଓମିନି ଖାଇବା
ହୁଁ ଚାଓମିନ ଫାଓମିନ୍ ଖାଇବା, ଦେଖିବା କୁଆଡେ ଯିବା ବୁଲିବାକୁ କୁନ୍ଦଳ
ତୁ କହିଥାନ୍ତୁ ଗୀତ ବାଜୁଛି ପଛରେ ହେଲା ଏୟା କହିବୁ।
ହଁ ହାଲୋ।
ହୁଁ।
ଆଉ ଯୋଉ ଇଏ କରିଆ କଣ ସାଇକଲ ଫାଇକଲ୍ ଥୁଆ ହେଇଛି ପମ୍ପ ନାହିଁ ସାଇକଲ୍ ରେ, ସାଇକଲ୍ ରେ ପମ୍ପ ନାହିଁ।
ଏକାଥରେ ପମ୍ପ ନାଇଁ ଦେଲୁନୁ।
ତ ଆଉ ପଇସା ନାଇଁ, ପଇସା ଅଛି ସେ ଫୋନ ପେ ରେ ନେବେନି।
ଏଇ ହଉ ହଉ ହଉ ହଉ।
ହଁ।
ଯିବା ତାହେଲେ ଛତା କରିଆ ଫିଷ୍ଟ୍ ଭୋଜି କରିଆ
ହଁ।
ତା ପରେ କୋଉଠିକି କୁଆଡେ ଯିବା ବୁଲିଆକୁ ଆଉ? ବଣଭୋଜି ବଣ ବଣଭୋଜି କରିବାକୁ ଯିବା ଆଉ।
ଆଉ ଯିବା ବଣ ଭୋଜି କରିବାକୁ, ସବୁ ବୁଲିିବାଲି ଆସିଆ ଯାତ୍ରା ଫାତ୍ରା କରିକି ଆସିଆ ଆଉ।
ହୁଁ।